ହ୍ୟାଲୋ ଆଜ୍ଞା ଆ କୁହନ୍ତୁ। ହଁ
ମୋ ଭୟସ ମୋ କଥା ଶୁଣା ଯାଉଛି?
ଆଜ୍ଞା ଆପଣଙ୍କ କଥା ଶୁଣା ଯାଉଛି। ଆପଣ ଗୋଟେ କଥା କୁହନ୍ତୁ ଆପଣଙ୍କ ପିତା ଆପଣଙ୍କ ପାଖରେ ନାହାନ୍ତି କି?
ସିଟରେ ଥୋଡ଼ି
ଆଜ୍ଞା ଆପଣ ଅଲଗା ଅଲଗା ସିଟରେ ଅଛନ୍ତି, ଟିକେ ଦୂରରେ ଦୂରରେ ନା କଣ? ଆପଣଙ୍କ କଥା ଟିକେ ସ୍ପଷ୍ଟ ଶୁଭୁ ନାହିଁ, ଆ ଆପଣଙ୍କର ସେଇ ଯୁଗୁରୁ ଆମର କଟି ଯାଉଛି। ଆପଣଙ୍କ ସହିତ କଥାବାର୍ତ୍ତା
ହ୍ୟାଲୋ।
ଏଥିପାଇଁ, ହଁ ଏଥିପାଇଁ ଆପଣଙ୍କୁ ମନା କ କରିଥିଲି ଯେ -ଆପଣ କିନ୍ତୁ କହିଲେ ନାଇଁ ହବ ବୋଲି, ଆଉ ୟା ପରେ ହବ ନାଇଁ
ଏବେ ଶୁଣା ଯାଉନି?
ଶୁଣା ଯାଉଛି କିନ୍ତୁ ଆପଣଙ୍କର ଟ କମ୍ ଶୁବୁଛି।
ସେଇ ଟାୱାର ତ ପୁରା ଫୁଲ୍ ଅଛି ମୋର। ଫାଇପ୍ ଜି ଚାଲିଛି।
ଆଜ୍ଞା।ଏବେ ଟିକେ ଶୁଭିଲା କ୍ଲିୟର।
ଆଉ ମୁଁ ତ ଆପଣ ଜାଣିଛନ୍ତି ରାତିରେ ଖାଉ ନାହିଁ ଆଉ।
ଖାଉନା ହେଲେ ବି କିଛି ତ ସେ ଯେମିତି ଗତ କାଲି ଆପଣ -ଅଣ୍ଡା ସିଝା ଖାଇଥିଲେ ଆଜି କାକୁଡି ସିଝା, ୟା କଣ କିଛି ସିଝା ତ, ଖାଇଥିବେ ନା?
କାକୁଡି ସିଝା, ନାଇଁ ଖାଇନି କାକୁଡି ସିଝା।
ତାହଲେ ଇଭିନିଂ ସ୍ନାକ୍ ମାନେ ସନ୍ଧ୍ୟାବେଳ ଖାଇବାରେ କଣ ଖାଇଥିଲେ?
ସନ୍ଧ୍ୟା ବେଳେ ମୁଁ ଖାଇଥିଲି, ମୁଁ ଆଜି ଖାଇଥିଲି ବୋଧେ ମୁଁ କଲେଜ ମାନେ ବିଶ୍ୱବିଦ୍ୟାଳୟ ଯାଉଛି, ବିଶ୍ବବିଦ୍ୟାଳୟରୁ ଆସିଲା ପରେ ଖାଇଥିଲି ଆ ଖାଦ୍ୟ ତାପରେ ମୁଁ ସେତିକି ଖାଇଥିଲି ଆଉ କିଛି ନାହିଁ।
ଆଉ ଖାଇନାହାନ୍ତି ଘରକୁ ଆସିଲା ପରେ?
ହଁ ବିଶ୍ୱବିଦ୍ୟାଳୟରୁ ଆସିଲା ପରେ ଘରେ ଖାଇଥିଲି, ତାପରେ ଆଉ ଖାଇନାହିଁ।
ଖାଇବେନି ଆଉ?
ନା ନା ଆଉ କଣ ଖାଇବି, ମୁଁ ଆଉ ଖାଇବିନି।
ସେଇ ଯଉ ମାନେ ବିଶ୍ୱବିଦ୍ୟାଳୟ ବିଶ୍ଵବିଦ୍ୟାଳୟରେ ଆସିକି ଆପଣ ଯୋଉ ଖାଉଛନ୍ତି ସେଇଟା ନ ଖାଇକି ରାତିରେ ଖାଇବା ଉଚିତ୍।
ନାଇଁ ନାଇଁ ମୁଁ ବିଶ୍ୱବିଦ୍ୟାଳୟରୁ ହିଁ ଆସିକି ଖାଇଦେବି ଆଉ ଖାଉ ନାହିଁ ମୁଁ। ଆପଣ ମୋ କଥା ଗୋଟେ କଥା ଶୁଣିଲେ -ମୁଁ ଆପଣଙ୍କୁ ଆଜି ଓଡିଆ ସଂସ୍କୃତି ବିଷୟ କହୁଛି ଆପଣଙ୍କୁ, ଆପଣ ଶୁଣିବେ ତ? ଦେଖନ୍ତୁ ଓଡିଆ ସଂସ୍କୃତି ଆମର ବହୁତ ବଢିଆ। ପବିତ୍ର ଜିନିଷ ଓଡିଆ ଆମର ସଂସ୍କୃତି ଆମ ଓଡିଆ ସଂସ୍କୃତିରେ ଏତେ ଜିନିଷ ରହିଛି ଯେ ଆମେ ତାକୁ ପଢୁ ପଢୁ ବି ଆମର ମାନେ ସରିଯିବ ପଛେ କିନ୍ତୁ ଓଡିଆ ସଂସ୍କୃତି ସରିବନି । ଆଉ ଆମ ଓଡିଆ ସଂସ୍କୃତି ଏତେ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି ମାନେ ଆମେ ଦେଖିଲେ ଆମ ଆଖି ମାନେ ମନ ଆକର୍ଷଣ କରିଦଉଛି ସେଇ ଯୋଉ ଜିନିଷ ଗୁଡାକ
ଆକର୍ଷଣ ମାନେ?
ଆପଣ ମୋ କଥା ଶୁଣନ୍ତୁ, ଆପଣ ଏତେ ପ୍ରଶ୍ନ ପଚାରନ୍ତୁନି ଆପଣ ବାସ୍ ମୋ କଥା ଶୁଣନ୍ତୁ
ଆପଣ ବୁଝିପାରୁଥିବେ, ମୁଁ କାହିଁକି କହୁଛି ମଝିରେ
ହଁ ହଁ ବୁଝିପାରୁଛି ଆଜ୍ଞା ଆଜ୍ଞା ବୁଝିପାରୁଛ କିନ୍ତୁ ଆପଣ ଏମିତି କ୍ଚ ଆପଣ ଏମିତି ପ୍ରଶ୍ନ ପଚାର ଆକର୍ଷଣ କଣ ଆପଣ ଜାଣିନାହାନ୍ତି ଆକର୍ଷଣ କଣ ମାନେ ଆକର୍ଷଣ ମାନେ ଗୋଟେ ଜିନିଷ ଭଲ ଲାଗିବ ବୁଝିପାରୁଛନ୍ତି ଏବେ।
ହଁ ହଁ ଏକା ବା
ହଉ ଶୁଣନ୍ତୁ ତ ମୁଁ କହୁଥିଲି ଓଡିଆ ସଂସ୍କୃତି ବିଷୟରେ ଓଡିଆ ସଂସ୍କୃତି ଆମର ଆମର ଓଡିଆ ପର୍ବପର୍ବାଣୀ ଉପରେ ଆମେ ଆଜି ଆଲୋଚନା କରିବା ଠିକ ଅଛି ତ ଆମର ପ୍ରଥମ ବର୍ଷର ଆରମ୍ଭ ହଉଛି କୋଉ ପର୍ବରୁ ଆମର ଆରମ୍ଭ ହଉଛି। କଣ କୋଉ ପର୍ବ ସେଇଟା ପଣା ସଂକ୍ରାନ୍ତି ଆମ ଓଡିଆ ନବବର୍ଷ ହଉଛି ଆମର ପଣା ସଂକ୍ରାନ୍ତି। ବୁଝିପାରିଲେ ଆପଣ ହଁ ତ ସେଇ ଓଡିଆ ହଁଁ ସଂସ୍କୃତି ଆମର ଯୋଉ ଆମର ଓଡିଆର ନବବର୍ଷ ସେଇଟା ହଉଛି ଆମର ବହୁତ ଧୁମଧାମରେ ପାଳନ ହୁଏ ଓଡିଆରେ ଆମର ପଣା ସଂକ୍ରାନ୍ତି ଦିନ ଆମର ଉ ଘରେ ଘରେ ପଣା ହୁଏ ବେଲ ପଣା ହୁଏ ତା ଦେହରେ କଦଳୀ ନଡିଆ ଆ ଆଉ ସେଉ ଆଉ ଏମିତି ବହୁତ ପ୍ରକାର ଫଳ ତା ସହିତ କେତେ ଜିନିଷ ବଢିକି ସେ
ଆଉଡ ସେ ଆଉଡ ସେ ଲାଲ ନାଲି କଲର ର ଗୋଟେ ପଡେନ ତା ମାନେ ସାହିତ୍ୟ ନା ମୁଁ ଜାଣିନି କହୁନି। ତୁ ସେ ଲାଲିଆ ଲାଲିଆ ଦେଖାଯାଏ।
ଆଜ୍ଞା ମୁଁ କହୁଛି ଆପଣଙ୍କୁ ଡାଳିମ୍ବ ସେଇଟା ଡାଳିମ୍ବ କୁହାଯାଏ। ଆଜ୍ଞା ଆଜ୍ଞା। ହଁ ତ ସେ ଡାଳିମ୍ବ ଯୋଉ ପଡେ ଆମର ପଣାଟି ଏତେ ସୁନ୍ଦର ହୁଏ ନା ପଣା। ଆମର ବହୁତ ବଢିଆ ଲାଗେ ସେ ପଣ ାରେ ଆମର ମାନେ ଆମ ଓଡିଆ ସଂସ୍କୃତି ଉ ମାନେ ଏତେ ମାନେ ସୁନ୍ଦର ଯେ ନବବର୍ଷ ସେଇଠୁ ପାଳନ ହେଲା ନବବର୍ଷ ପରେ ଆମର ତା ପର ପର୍ବ କଣ? ମୋର ମନ ପଡିନାହିଁ କିନ୍ତୁ ମୁଁ ଯେତିକି ମନେ ରଖୁଛି ତାପରେ ଆମର ପଡୁଛି ବଧ ହୁଏ ଯୋଉ କହଣ କୁହନ୍ତି ତାକୁ ଆମର ରଜ ପର୍ବ ରଜ ପର୍ବ ପର୍ବ ହଉଛି ଆମର ବହୁତ ବଡ ପର୍ବ ଦେଖନ୍ତୁ ଆପଣ ବୁଝିପାରୁଛନ୍ତି।
ହଁ ହ ସନ ବୁଝିପାରୁଛୁ
ତ ଆପଣ ନଦ ପର୍ବ ବିଷୟରେ କିଛି ଗୋଟେ କୁହନ୍ତୁ ତାପରେ ମୁଁ କହିବି
ଆପଣ କୁହନ୍ତୁ କୋଉ ପର୍ବ ବିଷୟରେ କହିବି
ରଜ ପର୍ବ ବା
ହ
ଆଜ୍ଞା ରଜ ପର୍ବ।
ଆ ଚରୁ ନ ନା ମୁ ମୁ ଜନ୍ମଦିନ ଯୋଉ ଆ ମକର ସଂକ୍ରାନ୍ତି ତା ବିଷୟରେ କହୁଛି।
ହଁ ଆପଣ ମକର ଆରେ ମୁଁ ମକର ସଂକ୍ରାନ୍ତି କଥା ଭୁଲେଇଥିଲି ହଁ ପଣା ସଂକ୍ରାନ୍ତି ପରେ ମକର ସଂକ୍ରାନ୍ତି ଆସ ଆପଣ ମକର
ନା ନା ମକ ମକର ସଂକ୍ରାନ୍ତି ହ ମାନେ ପହିଲ ଆସେ ଦେନ୍ ତାପ ପଣା ସଂକ୍ରାନ୍ତି ଆସେ
ହଁ ହଉ ଆପଣ ମକର ସଂକ୍ରାନ୍ତି ବିଷୟରେ କୁହନ୍ତୁ ଆମେ ଓଡିଆ ପର୍ବ ବିଷୟରେ ଗପଛେ ଯୋଉ ପର୍ବ ହଉ। ଆପଣ କୁହନ୍ତୁ।
ଆ ମାନେ। ଆମର ବୋ ସଂକ୍ରାନ୍ତି ମକର ସଂକ୍ରାନ୍ତି ହଁ ମକର ସଂକ୍ରାନ୍ତି ଆମ ଆର ଅଧିକ ସମୟ। ମାନେ ଜାନୁଆରୀ ମାସ ଚଉଦ ତାରିଖରେ ଅଧିକ ସମୟ ପଡ଼େ
ହ।
କେବେ କେ ଏମିତି ପନ୍ଦର ତାରିଖ ହେଇଯାଏ ନହେଲେ ଅଧିକ ସମୟ ଚଉଦ ତାରିଖ ପଡେ ତେଣୁ ଆ ସେହି ଦିନ ଆମେ ସକାଳୁ ଉଠିକି ମନ୍ଦିର ଯାଉ। ମନ୍ଦିରରେ ଆସିଲା ପରେ ଅ ତାପ ତାପରେ ସେଇ ଯୋଉ କଣ କୁହନ୍ତି ସେଇ ଅ ଆକାଶରେ ଯୋଉ ଗୁଟେ ଅ ମାନେ ସେଇ ଆକାଶରେ ଯୋଉ ଗୋଟେ ହଁ ପତଙ୍ଗ ସେଇଟା ଉଡଉ। ଦେନ୍ ଆମେ ଖାଇକି ଶୋଇପଡୁ ଆଉ। ମାନେ ବ୍ରେକ୍ଫା ଆ ସକାଳ ଖାଇ ଖାଇକି ଶଇ ପଡୁ ଦେନ ସନ୍ଧ୍ୟାବେେଳ ଉଠ
ଶୁଣନ୍ତ ଆପଣ ମୋ କଥା ଶୁଣନ୍ତୁ ଆପଣ ଯେମିତି କହୁଛନ୍ତି ନା ବହୁତ ଧୀରେ କହୁଛନ୍ତି କଇଁଛ ଭଳିଆ ମୁଁ କହୁଛି ଆପଣଙ୍କୁ କେମିତି କଥାବାର୍ତା କରାଯାଏ। ମୁଁ କହୁଛି ମକର ସଂକ୍ରାନ୍ତିରେ ଆମେ କଣ କରୁ ନା ମକର ଚାଉଳ ଖାଉ। ପ୍ରଥମେ ତାପରେ ଦିନ ଦିନ ଆମେ ମକର ଚାଉଳ ଖ ଖାଇକି ଆରମ୍ଭ କରୁ ତାପରେ ଆମେ ଯାଉ ଗୁଡି ଉଡେଇବାକୁ ସେଦିନ ଆ ପତ ମାନେ ଆକାଶରେ ଏତେ ସାରା ପତଙ୍ଗ ଉଡେ ଏତେ ସାରା ଗୁଡି ଉଡାନ୍ତି ସମସ୍ତେ ଛୋଟ ଛୁଆ ବଡ ଛୋଟ ରୁ ଆରମ୍ଭ କରିକି ବଡ ମାନେ ଉ ଗୁଡି ଉଡାନ୍ତି ତାପରେ ସେଥିରେ ପ୍ରତିଯୋଗିତା ବି କରନ୍ତି କି କିଏ କାହା ପତଙ୍ଗ କ କାଟି ପାରିବ ଏତେ ସୁନ୍ଦର ଲାଗେ ସେ ଯେତେବେଳେ ଆକାଶ ଟି ବହୁତ ବଢିଆ ଲାଗେ କିନ୍ତୁ ତାର କିଛିଟା ଅ ମାନେ ଇ ମାନେ ଦୁର୍ଘଟଣା ବି ହୁଏ ସେଥିରେ ସେଗୁଡା ବି ବହୁତ ଖରାପ ଜିନିଷ। କାହିଁକି ନା ସେମାନେ ମାଞ୍ଜା ସୂତା ବ୍ୟବହାର କରନ୍ତି, ତା ଅପେକ୍ଷା ନର୍ମାଲ ସୂତା ମାନେ ସାଧାରଣ ସୂତା ବ୍ୟ ବ୍ୟବହାର କଲେ ବେଶୀ ଭଲ ହୁଅନ୍ତା
ମାନେ ମୁଁ ଭଲ କଥା କହିବି ସେଇ ମକର ସଂକ୍ରାନ୍ତି ବିସୟରେ ଏଇଆ ଯେ ମାନେ ମକର ସଂକ୍ରାନ୍ତିରେ ହେଲା ଗୋଟେ ଆ ସିଂଧୁ ନାମକ ବ୍ୟକ୍ତିର। ତାର ଜନ୍ମ ଦିନ ଶି ଦିନ। ତ ସେଥିପାଇଁ ମକର ସଂକ୍ରାନ୍ତି ଟା ଭଲ ଭାବରେ ପାଳନ କରା ହୁଏ।
ଓହୋ। ଶୁଣିଲି ଗୋଟେ କଥା ଆ ଯଦି ମକର ସଂକ୍ରାନ୍ତିରେ ଆପଣଙ୍କ ଜନ୍ମଦିନ ତାହେଲେ ଆ ଆପଣଙ୍କ ଜନ୍ମଦିନକୁ ଆମେ ପାଳନ କାହିଁକି କରିନଥିଲେ?
କାହିଁକି ନା ସେତେବେଳେ ଆମେ ଏତେ ମିଶି ନଥିଲା ସେତେ ପାଇଁ ପାଳନ କରିନଥିଲେ।
ଆଉ ଆପଣ ଦୁଃଖିତ ମନ କରନ୍ତୁ ନାହିଁ ଆଗାମୀ ବ ବର୍ଷକୁ ଆମେ ବହୁତ ଧମ ଧାମ ରେ ଆପଣଙ୍କ ଜନ୍ମଦିନକୁ ପାଳନ କରିବା।
ହଉ ନିଶ୍ଚୟ ନିଶ୍ଚୟ। ଆଉ ଆପଣଙ୍କ ସେପଟେ ମାଗ କେମିତି କରିଛି? ଏପଟେ ଗରମ ଥଣ୍ଡା, ବର୍ଷା ।
ହଁ। ନାଇଁ କିଛି ବି ପାଗ ନାହିଁ ମାନେ ପାଗଟି ପୁରା ନିରବ ଅଛି ମାନେ ନା ବର୍ଷା ନା ଶୀତ ନା ଖରା ପୁରା ଶାନ୍ତ ପରିବେଶ।
ହଁ। ମୋର ଏଇଠି ତ ବହୁତ ଶବ୍ଦ ହଉଛି ଆପଣଙ୍କୁ କିଛି ଶୁଣା ଯାଉଛି କି ଶବ୍ଦ?
ନା ମତେ ଶୁଭାଯାଉନି।
ହଁ ତାହେଲେ ଭଲ କ
ଆଜ୍ଞା।
ଆଉ ଏଇ ଯୋଉ ଆପା ମାନେ ଆପଣ କାଲି ଯୋଉ ଯିବେ ପରୀକ୍ଷା ଦବା ପାଇଁ
ହ
ଆ ଘର ଘରୁ କେତେଟା ବେଳେ ବାହାରିବେ?
ମୁଁ ଘରୁ ବାହାରିବି ଚାରିଟା କେତେରେ। ଆ ମୁଁ ଚାରିଟା କେତେରେ ବାହାରିବି ଅ ତ ସେତେବେଳେ ମୁଁ ଆମର ଫୁଲ ଆସିବେ ଆମକୁ ଦି ଜଣଙ୍କୁ ନେବେ ମତେ ଆଉ ମୋର ମହିଳା ମିତ୍ରଙ୍କୁ ତାପରେ ଆମେ ଯିବୁ ଅ ସେଠିକି ତାପରେ ସେମାନେ ଦି ଜଣ ବସିଥିବେ ମୁଁ ପରୀକ୍ଷା ଦେବି ସେମାନେ ଦି ଜଣ ତାଙ୍କର ବସିକି ଗପିବେ ତାପରେ
ତିନି ତିନି ଜଣ କେମିତି ଆପଣ ଯିବେ ଏବେ ଗୋଟେ ବାହାନରେ
ଆମେ ସେମିତି ହିଁ ଯିବା ଆସିବା କରୁ ଆମେ ଦେଖି ହଉ ଶୁଣନ୍ତୁ ମୋର ସମୟ ହେଇଗଲା ମୁଁ ଯାଉଛି। ଁ ଘରେ ଡାକିଲାଣି ମତେ ଶୋଇବାକୁ।
ହଉ ହଉ।